ହାଲୋ।
ନମସ୍କାର ଭାଇ।
ନମସ୍କାର।
କଣ କରୁଛନ୍ତି ହଁ ମୁଁ ବହୁତ ଭଲ ଅଛି ତମେ କେମିତି ଅଛ।
ହଁ ମୁଁ ବହୁତ ଭଲ ଅଛି।
ଆଉ କଣ କରୁଛ ଏବେ?
ଏଇ ବସିଥିଲି ତୁମେ?
ଖାଇବା ପିଇବା ସରିଲାଣି ତମର?
ହଁ ଖାଇବା ସଇଲାଣି।
ଆଉ କଣ ଖାଇବା ପିଇବା ହେଇଥିଲା।
ହୁଁ ଆଜି ଖାଇବାରେ ହେଇଥିଲା ଭାତ ମାଛ ତରକାରୀ ଆଉ ଭଜା।
ତାଏଲ୍ ତ ବହୁତ ମୋର ଭାତ ଡାଲି। ଆଉ। ଶାଗ ଭଜା ହେଇଥିଲା ପୋଟଳ ଆଳୁ ତରକାରୀ ହେଇଥିଲା।
ଆଚ୍ଛା ଆଚ୍ଛା ଭଲ ତାହେଲେ।
ଆଉ ତମର ହଁ ମୋର ସାଧା ଖାଇବା ଆଜି ହେଇଥିଲା।
ହଁ କୁଅ?
ଆଉ ତମ ଏରିଆ ର କଣ ଭଲ ପର୍ବପର୍ବାଣୀ କେମିତି ହୁଏ?
ହଁ ପର୍ବପର୍ବାଣୀ କହିଲେ ଆମେ ଯେହେତୁ ଓଡିଆ ଘର ପିଲା। ହଉଚି ପର୍ବପର୍ବାଣୀ ବାର ମାସରେ ତେର ପର୍ବ ହେଲା ଭଳିଆ ପ୍ରାୟ ବହୁତ ସମୟ ପର୍ବପର୍ବାଣୀ ଆମର ଏଠି ଲାଗି ରୁହେ। ଯେମିତି ଏବେ ଗୋଟେ ପର୍ବ ଗଲା। ମର ରଜ ପର୍ବ ଏଇଟା ଅ ଲୋକ ପର୍ବ ତ ତମେ ବି ଜାଣି ଥିବ ଆଉ ହଉଚି ତମେ ବି ତାକୁ ବି ସେଲିବ୍ରେଟ
ହଁ ରଜ ପର୍ବରେ ଯେମିତି ଆମେ ଦୋଳି ଖେଳ ଅ ଝିଅମାନେ ଦୋ ଳି ଖେଳନ୍ତି ଅ ପୁଅ ମାନେ ଆଲି ତ ସେମିତି ଆଗ କାଳିଆ ଆଉ କଲଚର ଅ ଫଲୋ କରୁନାହାନ୍ତି ବାକି ଯେମିତି କି ଆମେ ବୁଲାବୁଲି କରୁ ଓ ଘରେ ବି ଅ ପୋଡ ପିଠା ବହୁତ ସାରା ପିଠା ବି ହୁଏ। ଏ ଅ ଖାଇବା ପିଇବା ସହିତ ଏମିତି ବହୁତ ମଜାମସ୍ତି କରୁ ସାଙ୍ଗ ମାନେ ବହୁତ ଜୁଡେ ବୁଲାବୁଲି କରିବା ପାଇଁ। ବି ଯାଉ।
ହୁଁ। ଆଉ ହଉଚି ରଜ ଆଗ ରଜ ଯୋଉ କଥା କଇଲ ଯେ ରଜ ଆଗ ରଜ ମାନେ କମିଗଲାଣି ଆଗ ରଜରେ ଯେମିତି ଗୋଟେ ମାଟିର ବାସ୍ନା ଗୋଟେ ଥିଲା ସେମିତି ହ ଉଛି ଲୋକଙ୍କ ଲୋକଙ୍କ ଭିତରେ ସଦ୍ ଭାବ ଆଉ ଖେଳ କୁଦା ମଜାମସ୍ତି ସବୁ ଯେମିତି ଥିଲା ସେ ଧୀରେ ଧୀରେ କମିଗଲାଣି। ଆଉ ଲୋକ ଟିକେ ନିଜ କି କର୍ମମୟ ଜୀବନରୁ ଆଉ ନିଜକୁ ବି ଫୁରୁସତ କରିପାରୁନାହାନ୍ତି। ଯାହା ଫଳରେ ଭଲ ତଥାପି ଆଜି ବି ସେ ପରମ୍ପରା। କିଛି ଗ୍ରା-ଗ୍ରାମାଞ୍ଚଳରେ ଜୀବିତ ର-ରହିଛି ସେଇଟା ବହୁତ ଭଲ ଲାଗୁଛି।
ଆଉ ତମ ଗାଁରେ ଆଉ କଣ ପୂଜା ଭଲ ହୁଏ ତମ ଗାଁ ର ସବୁଠାରୁ ଭଲ ପୂଜା କଣ ଅଛି? ଯେମିତି କିି ଦୁର୍ଗା ପୂଜା ହଉ, ଗଣେଶ ପୂଜା ହଉ, ସରସ୍ଵତୀ ପୂଜା ହଉ। ଲକ୍ଷ୍ମୀ ପୂଜା ହଉ ଏମିତି ଖଉ ସାରା ପୂଜା
ହଁ ଆମର ଏଠି ସତ୍ୟନାରାୟଣ ପୂଜା। ଟିକେ ଭଲ ହୁଏ ହଉଛି ଯାହା ଜନ୍ମାଷ୍ଟମୀରେ ହୁଏ। ଆଉ ହଉଛି ପ୍ରଥମାଷ୍ଟମୀ ହୁଏ ସେଠି ସେ ପୂଜାରେ ପ୍ରଭୁ କୁ ପ୍ରଭୁଙ୍କର ହଉଚି ବଡ ମୂର୍ତ୍ତି କରିକି ପୂଜା କରାଯାଏ ମାଟିର ମୂର୍ତ୍ତି କରିକି। ଆଉ ତାପରେ ହଉଚି ଆମ ଗାଁରେ ବି ପାଞ୍ଚ ରୁ ସାତ ଦିନର ପର୍ଯ୍ୟନ୍ତ। ବାଡି ପାଲା ଅନୁଷ୍ଠିତ ହୁଏ। ତାପରେ ପରେ ଗ୍ରାମର ପିଲା ମନଙ୍କ ଯୋଉମାନେ ସେମାନେ ଡ୍ରାମା ପରିବେଷଣ କରନ୍ତି। ଆଉ ସେଇ ସମୟରେ ଆମ ଗ୍ରାମ୍ୟ ପରିବେଶ ପୁରା ଅତ୍ୟଧିକ ମନୋରଞ୍ଜନ ଆଉ ରଙ୍ଗାରଙ୍ଗ ପୁରା ରହିଥାଏ। ତୁମର ସେମିତି କଣ ତମ?
ଆମ ଆମ ଗାଁରେ ବହୁତ ସାରା ପୂଜା ପର୍ବାଣୀ ହୁଏ। ଯେମିତିକି ଅ ତମେ ଜାଣିଥିବ ଓଡିଶାର ପ୍ରସିଦ୍ଧ ହଁ କୁ କୁଞ୍ଜହରିପୁର କୁଞ୍ଜ ହୁଏ। ଯଉଥିରେ କି ଅ ସେଇଟି ପ୍ରଭୁଙ୍କୁ ଅ ପ୍ରଭୁ ବାହାରକୁ ଆସନ୍ତି ଆଉ ବହୁ ବହୁତ ଦୋକାନ ବଜାର ପଡେ ବହୁତ ଲୋକ ଆସ ନ୍ତି ବୁଲିବା ପାଇଁ ବହୁତ ଯାତ୍ରା ମେଳା ହୁଏ ସେଠି ଏହା ବହୁତ ପ୍ରସିଦ୍ଧ ଆମ ଗାଁ ର ଆଉ ଆମ ଗାଁରେ ଯେମିତି କିି ସରସ୍ଵତୀ ପୂଜା ହଉ କି ଲକ୍ଷ୍ମୀ ପୂଜା ହଉ ଅ ଏସବୁ ବହୁତ ଧୁମଧାମ ରେ ପାଳନ କରାଯା ଘରେ ଘରେ ଲୋକଙ୍କର ଭିଡା ଜମେ ଆଉ ବହୁତ ପିଠା ପଣା ସବୁ ହେଇକି ଗାଁ ଗାଁ ସବୁ ଦିଆଯାଏ ବହୁତ ସାରା ଲୋକ ଲୋକଙ୍କୁ ଦିଆଯାଏ।
ହୁଁ। ବାସ୍ତବରେ ଗାଁ ରେ ଟିକେ ପରିବେଶ ଟା ବହୁତ ସଦ୍ଭାବ ଆଉ କିଛି ଆତ୍ମୀୟ ଥାଏ। ଯୋଉଥିପାଇଁ ସବୁ ଜିନିଷ ଗାଁ ରେ ଅତି ସୁନ୍ଦର ଦେଖା
ଅତି ସୁନ୍ଦର ଦେଖାଯାଏ ଯୋଉଟା ସହରରେ ଦେଖାନଯାଏ।
ଦେଖାଯାଏନାହିଁ ଆଉ ଚାଷ ବାସ ଭିତରେ ଯେମିତି ପନିପରିବା ହୋଉ
ହଁ ଆମ ଆମ ଗାଁ ର ଆମ ଆମ ଏରିଆରେ ସବୁଠୁ ଭଲ ଚାଷ ହୁଏ। ଧାନ ବା ଦାମ ହୋଉଛି ଆ-ଆଖୁ ବି ହୋଉଛି ଆଁ ଉଁ ଝୋଟ ବି ତିଆରି ହୋଉଛି ଯୋଉଥିରେ ଆ କ୍ୟାସ୍ କପ ଯୋଉଟା ଆମେ କହୁଛନ୍ତି ଝୋଟ ବି ତିଆରି ହୁଏ। ଆଉ ପନିପରିବା ଇତ୍ୟାଦି ମଧ୍ୟ ବହୁତ ଜିନିଷ ସବୁ ତିଆରି ହୁଏ।
ଆଚ୍ଛା। ତାହେଲେ ତୁମ ଗାଁ ଟିକେ ତମ କଥା ହିସାବରେ ଜଣା ପଡୁଛି ଟିକେ ଉନ୍ନତତର ଗାଁ କାମ
ହଁ ଆମ ଗାଁ ର ଲୋକମାନେ ସବୁ ଉନ୍ନତି
ଆଁ ଆମ ଏପଟରେ ବି ସେମିତି ହୁଏ ଆଁ ଏଁ ଏଁ ଏଁ ସେମ୍ ଯେମିତି କହିଲେ ଆଖୁ ଚାଷ ହୁଏ ଧାନ ଚାଷ ହୁଏ କଲରା ଚାଷ ହୁଏ ବାଇଗଣ ଚାଷ ହୁଏ ଆଉ ହୋଉଛି ଉଁ ମ୍ ବୋଇତାଳୁ ବୋଇତି କଖାର ଚାଷ ହୁଏ ତରଭୁଜ ଚାଷ ହୁଏ ମାନେ ଭିନ୍ନ ବାର ଯୋଉ ବାର ଫସଲି ଗାଁ ହୋଉଛି ଆମର ସବୁ ପ୍ରକାର ଚାଷ ହୁଏ। ମାଟି ବି ବହୁତ ଉର୍ବରଶୀଳ
ହଁ।
ସେଥିପାଇଁ କି ଆମ ଚାଷୀ ମାନେ ତାଙ୍କର ବର୍ଷକୁ ଯୋଉ ବାର ମାସ ଭିତରେ ସବୁ ଦି ସବୁଦିନ ତାଙ୍କ ମୁହଁରେ ହସ ଥାଏ କାରଣ ତାଙ୍କ ବିଲରେ ସବୁଦିନ କିଛି ନା କିଛି ଫସଲ ତାଙ୍କର ପ୍ରତ୍ସାହନ କରନ୍ତି ଆଉ ତା ପରେ ହୋଉ ଆମର ଏଠି ପାଖରେ ଏକ ପରିବା ମାର୍କେଟ ଅଛି। ଆଉ ସେଠାରେ ତାଙ୍କ ବି ତାଙ୍କ ଦ୍ରବ୍ୟକୁ ଉତ୍ପାଳିତ ଦ୍ରବ୍ୟକୁ ବେପାର କରିବା ନାଇଁ ତାଙ୍କୁ ସୁବିଧା ହୋଉଛି ଆଉ ହୋଉଛି ମାନେ ପରିବେଶ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ଅଛି ଆଉ
ହଁ ସେଠିକି ବି ମୁଁ ଜାଣିଛିି ସେଠିକି ମୁଁ ଯାଇଛି ପରିବା ମାର୍କେଟ ବାରବାଟୀ ନାମରେ ପରିଚିତ। ଏମିତି ସେଠି ଓଡିଶା ସାରା ଲୋକଙ୍କୁ ପରିବା ଯୋଗାଉଛି ବାରବାଟୀ ମାର୍କେଟ ଓଡିଶାର ଅ ଯୋଉଟା କି ଯାଜପୁର ଜିଲ୍ଲାରେ ଅଛି।
ହୁଁ।
ହଁ ଏଠି ବହୁତ ସାରା ପରିବା ବିକ୍ରି ହୁଏ ଆଉ ଓଡିଶା କୁ ସବୁ ଜାଗାକୁ ସବୁ
ହଁ ସେ ମୁଖ୍ୟ କଥା ହୋଉଛି ସେ ସ୍ଥାନଟି ମାନେ ହୋଉଛି ଆମରି ଯେତେବେଳେ ଗୋଟେ ସ୍ଥାନ ଅଧିକ ଲୋକ ଲୋକଲୋଚନକୁ ଆସେ ଯେତେବେଳେ ସେ କିଛି ମାନେ ବଡ କରିଥାଏ, ଯେମିତି କି ସେ ଜାଗାଟି ଯୋଉ ଜାଗାରେ ଆମର ଇଏ ହୋଇଛି ଏଠି ହେଇଚି ଅବସ୍ଥିତ ହେଇଛି। ସେ ଜାଗାଟି ଆକ୍ଚୁଆଲି ଆମର ସଡକ ଜାତୀୟ ରାଜପଥ କରରେ ହେଇଥିବାରୁ ହୋଉଛି ଗମନାଗମନ ପାଇଁ ଚାଷୀମାନଙ୍କ ପାଇଁ ଆଉ ହୋଉଛି ବାହା ବ୍ୟବସାୟୀମାନଙ୍କ ପାଇଁ ବହୁତ ଅନୁକୂଳ ହେଇଥିବାରୁ ସେ ଯୋଉ ଛୋଟିଆରୁ ଆରମ୍ଭ ହେଇଥିବା ବଜାରଟି ଆଜି ଜି ଆଉଁ ଭା ଓଡିଶା ମାନଚିତ୍ରରେ ଏକ ବଡ଼ ହଁ ବଜାରରେ ପରିଣତ ହେଇପାରିଛି। ଆମ ସେ ଜାଗାଟି ସେଇ ଭଳିଆ ଅଟେ।
ଅ ଯେମିତି କିି ତମକୁ କଣ ଚାଷ କରିବାକୁ
ହୁଁ ମତେ ମୁଁ ତ ଏତେ ମାନେ ଇଏ ଏଗ୍ରିକଲ୍ଚର୍ ଉପରେ ଏତେ ଧାରଣା ନାହିଁ। ତଥାପି ମୁଁ ଯେତିକି ମୋର ମୋ ଜ୍ଞାନ ହିସାବରେ ମୁଁ ଗଛ ଲଗେଇବା ନେଇ ମତେ ବହୁତ ଭଲ ଲାଗେ। ଯେମିତି କିି ଅ ପିଜୁଳି ହଉ ଆମ୍ବ ହଉ ଆଉ ହଉଛି ଏଇ ସବୁ ଗଛ, ଆଉ ପନିପରିବା ଭିତରେ ମତେ ଯେମିତି ବାଇଗଣ ଗଛ ହଉ, ଲଙ୍କା ଗଛ ହଉ, ଭେଣ୍ଡି ଗଛ ହଉ ଆଉ କଦଳୀ ଗଛ ଗଛ ଏ ଗଛ ନଗେଇଲେ ତ ନିଜ ପରିବାରକୁ ଯେମିତି ହଉଛି ଗୋଟେ କଣ ଅ ନିଜ ବାଡି ଫସଲ ବାଡି ଫସଲ କରିବାକୁ ଭଲ ଲାଗେ, ଆଉ ଜମି ଅବଶ୍ୟ ଆମର ଥିଲେ ବି ହଉଛି ଘରେ କିଏ ଚାଷ କରନ୍ତି ନାହିଁ କାରଣ କାହାର ଚାଷର ଅଭିଜ୍ଞତା ନାହିଁ କାରଣ ପୂର୍ବମାନେ ଯୋଉମାନେ ଥିଲେ ସେମାନେ ହିଁ ଚାଷ କରୁଥିଲେ, ତାପରେ ଧୀରେ ଧୀରେ ନିଜର ଚାଷ ବୃତ୍ତିଟାକୁ ମୁ ଭୁଲିକି ଅନ୍ୟ ବୃତ୍ତିକୁ ଆପଣେଇଲା ପରରେ ଫଳରେ ଆଉ ସେ ଚାଷ କରି ହଉନି। କିନ୍ତୁ ବାରି ଫସଲ ଯୋଉଟା କରନ୍ତି ସେଇଟା ମୁଁ ମୁଁ କରେ, ମୋ ବାବା ବି କରନ୍ତି, ସମତେ ବି କରନ୍ତି। ଆଉ ତୁମର ସେମିତି କଣ କର?
ଅ ଆମର ସେମିତି ଅ ସବୁ ପ୍ରକାର ପରିବା ଲଗାଯାଉ ବାଡି ଫସଲ, ଆମର ବହୁତ ବଡ ବାଡି ଅଛି। ଅ ସେଠି ଯେମିତି କିି ବାଇଗଣ ହଉ ହ କଲରା ହଉ, କାକୁଡି ହଉ ଅ ଅମୃତଭଣ୍ଡା ଗଛ ଅ ଆଉ ଆହୁରି ବହୁତ ସାରା ଗଛ ଯେମିତି କିି ଆଉ ଆମେ ମାଟି ତଳ ପରିବା ଯେମିତି କି ସାରୁ କୁହନ୍ତି କି ହଳଦୀ କୁହନ୍ତି ଏସବୁରେ ଆମେ ବହୁତ ଚାଷ କରୁ। ଅ ଯୋଉଟା କିି ଆମକୁ ବର୍ଷସାରାର ଖାଦ୍ୟ ବି ଯୋଗ ଆ ବର୍ଷସାରା ଖାଦ୍ୟ ଆମକୁ ପରିବା ଆମକୁ ଯେମିତି କିଣିବା ପାଇଁ ପଡେନି। ଆମେ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ବି ଖୁଆଉ। ଆଉ ମାର୍କେ ବଜାରରେ ବି ନେଇ ବିକ୍ରି କରୁ। ଆଉ ଯେମିତିକି ଆମର ଅ ମୁଖ୍ୟ ଚାଷ ହେଲା ଧାନ। ହଁ ଧାନ ଆମର ବହୁତ ବଡ ଏରିଆ ରେ ଚାଷ କରାଯାଏ। ଆଉ ଆଖୁ ବି ବହୁତ ବଡ ଏରିଆରେ ଚାଷ କରାଯାଏ। ଏସବୁ ଆମର ଅ ବହୁତ ବଡ ବଡ ଚାଷ ହୁଏ।
ଆଛା! ଯାହା ମାନେ ତମ କଥା ଥାରୁ ଜଣା ପଡୁଛି ଯେ ତମ ପରିବାରରେ ସମସ୍ତେ ଚାଷ ଉପରେ ମାନେ ଚାଷୀ କାର୍ଯ୍ୟ ଜାଣିଛନ୍ତି।
ହଁ, ଆମ ପରିବାରରେ ସମସ୍ତେ ଚାଷୀ କି ଜାଣିଛନ୍ତି।
ହଁ ଆକଚୁଆଲି ଚାଷ ହଉଛି ଛି ଆମର ହଉଛି ଜୀବିକା, ମାନେ ହଉଛି ଆମର ହଉଛି ମୁ ମୁଖ୍ୟ ଇଏ ବୃତ୍ତି, ତାକୁ ଯଦି ମଣିଷ ଭୁଲିଯିବ ତାହେଲେ ବହୁତ ମାନେ ଗୋଟେ ହଉଛି ପାରାମିଟର ମଣିଷର ଭାଙ୍ଗିଯିବ, ମାନବ ଶୃଙ୍ଖଳା ଗୋଟେ ଭାଙ୍ଗିଯିବ। ଆଉ ଚାଷ ଟାକୁ ବି ମଣିଷ କରିବାର ଆବଶ୍ୟକତା ଅଛି।
ଆବଶ୍ୟକତା ଅଛି। ଯେମିତିକି ଚାଷ କଲେ ଆମେ ଅ ଆମ ଦୈନଦିନ ଜୀବନରେ ଆମେ ଅ ଆ ନିଜେ ଖୁସିରେ ରହିପାରିବା, ଆ-ଆମ ଶରୀରର ବି ବହୁତ ଅ ବହୁତ ଭଲ ରହିବ ଅ ଆମକୁ କିଛି ବାହାର ଜିନିଷ ଯେମିତି କି ଈନ୍ଅର୍ଗାନିକ ଜିନିଷ ଆମକୁ ଆଣିବା ପାଇଁ ପଡିବ ନି ଯେମିତି ଆମେ ନିଜେ କଲେ ନିଜେ ଅରର୍ଗାନିକ ଜିନିଷ ହି ଖାଇବା, ଆଉ ବହୁତ ଦିନ ପର୍ଯ୍ୟନ୍ତ ଆମ ସ୍ୱାସ୍ଥ୍ୟ ଭଲ ରହିବ।
ହଁ ଚାଷ ଆକ୍ଚୁଆଲି ଯୋଉ ମାନେ ହଉ ଯିଏ ପରିଶ୍ରମୀ ସେମାନଙ୍କୁ ଶରୀର ସର୍ବଦା ସୁସ୍ଥ ଆଉ ସବଳ ରହିଥାଏ। କାରଣ ସେ ସବ ସର୍ବଦା ତାଙ୍କ ଦେହରୁ ହଁ ହଉଚି ଝାଳ ବାହାରି ଥାଏ ଯାହା ଫଳରେ ତାଙ୍କର ମେଦଟା ମାନେ ଯେମିତି ଫ୍ୟାଟ ଟା ତାଙ୍କ ବଡିରେ ରହେ ନା। ଆଉ ତେଣୁକରି ଚାଷରେ ବି ଅନ୍ୟ ଯୋଉଟା ଫାଇଦା, ତମେ କହିଲ ନିଜ ଦେହ ସୁସ୍ ସୁସ୍ଥ ରହିବ। ମନ ବି ଫ୍ରି ରହିବ। କାରଣ ମଣିଷ ଆଉ ହଉଛି ନେଚର ସହିତ କନେକ୍ଟେଡ ହେଇ କାମ କରିବ। ସେଥିପାଇଁ ଚାଷଟା ହେଉଛି ବି ଗୋଟେ ଉତ୍ତମ ମ ବ୍ୟବସାୟ କହିଲେ ବି ଭୁଲ ହବନି। ତେବେ
ହଁ ତମକୁ ଯଦି ସୁଯୋଗ ଦିଆଯିବ ତମ ଗାଁକୁ ତମେ କେମିତି ଆଗକୁ ବଢେଇବ? ହୁଁ!
ହଁ ମତେ ଯଦି ସୁଯୋଗ ଦିଆଯାଏ। ମତେ କଣ କେମିତି ଆଗକୁ ବଢେଇବାରେ ତାହେଲେ ବର୍ତ୍ତମାନ ଗୋଟେ ହେଉଛି ଗୋଟେ ଜାଗରଣ ସୃଷ୍ଟି କରିବାକୁ ପଡିବ। ଆଉ ହଉଛି ସମେସ୍ତଙ୍କୁ ବିଭିନ୍ନ ବିଭାଗରେ ବାଣ୍ଟନ କରିକି କେମିତି ନିଜର ଯୋଗ୍ୟତା ହିସାବରେ ଆଉ ହଉଛି କିଛି ଇ ସହାୟତା ପ୍ରଦାନ କରିକି ଆଉ ହଉଛି କିଛି ନା ଯାହା ସମ୍ଭବ ହେଇପାରିବ ସେମି- ଚାଷୀ କାର୍ଯ୍ୟରେ ହଉ ଯୋଉମାନେ ଚାଷକୁ ଅଧାରୁ ଛାଡି ଦେଉଛନ୍ତି। ହଉଛି ନିଜର ଜ୍ଞାନ ଅଭାବରେ ସେଇ ହିସାବରେ ତାଙ୍କ ପାଖରେ ଜଣ ଗୋଟେ ଏଁ ମାନେ ତାଙ୍କର ଗୋଟେ ପରାମର୍ଶ ବାର୍ତ୍ତା ବା ବାହକ ଜଣଙ୍କୁ ଆ ଇଏ କରିକି ବିନିଯୋଗ କରିକି ତ ତା ଚାଷରେ ବି ତାକୁ ସାହାଯ୍ୟ କରିହେବ। ଆଉ ଲୋକମାନେ ଖାଲି ଚାଷ ବ କହିଲେ ମାଟି ଚାଷକୁ ବୁଝୁଛନ୍ତି। କିନ୍ତୁ କିନ୍ତୁ ବାସ୍ତବରେ ଚାଷ ବିଭିନ୍ନ ପ୍ରକାର ଅଛି ଯେମିତି ହଉଛି କି ପଶୁପାଳନ ଅଛି। ଆଉ ହଉଛି କୁକୁଡା ଚେ ଏ କୁକୁଡା ଫାର୍ମିଂ ବି ଅଛି। ଆଉ ଛେଳି ଫାର୍ମିଂ ଅଛି। ଏସବୁ ମାଛ ଚାଷ ଅଛି। ଆଉ ହଉଛି ଛତୁ ଚାଷ ଅଛି। ଫୁଲ ଚାଷ ଅଛି। ଏସବୁ ବିଭିନ୍ନ ଚାଷ ଆଉ ମୁଁ ମହୁମାଛି ଏଇ ଯୋଉ ମଧୁ ସଂଗ୍ରହ କରିବା ସେ ସବୁ ଚା ଚାଷ ଅଛି ତ ବିଭିନ୍ନ ଚାଷ ର ଯୋଉ କାଟାଗୋରିଟା ମଣିଷକୁ ଜଣେଇବାକୁ ପଡିବ। ଆଉ ମତେ ଯଦି ସୁଯୋଗ ଦିଆଯାଏ, ଯେହେତୁ ଆମର ଏଠି ଲୋକ ଅଧିକାଂଶ ଅ
ଚାଷ ଉପରେ ନିର୍ଭର କୋଳିକ ବୃତି ଉପରେ ନିର୍ଭର କରିଛନ୍ତି। ତ ମୁଁ ଆର କାଟାଗୋରୀ କଣ କେମିତି ବିବର